ହ୍ୟାଲୋ ଆଜ୍ଞା କଣ କରୁଛନ୍ତି।
ଏଇ ବର୍ତ୍ତମାନ ଏବେ ଘରେ ଆସିକି ପହଞ୍ଚିଲି ଆପଣ କଣ କରୁଛନ୍ତି।
ନାଇଁ ଆଜ୍ଞା ମୁଁ ଏଇନା ମଧ୍ୟ ଘରେ ଅଛି ଆଉ କଣ କରିବି ରାତି ଆସି ଦଶଟା ସାଢେ ଦଶ ଟା ହେଲାଣି ତ ମୁଁ ଏଇନା ଘରେ ଅଛି।
ଆଜ୍ଞା ଆଉ ଖାଇପିଆ ସରିଲାଣି ରାତ୍ରି ଭୋଜନ।
ନା ଆଜ୍ଞା ମାମା ତ ଆସିଲେ ଆଜି ଡେରିରେ ତ ସେଥିପାଇଁ ରାତିରେ ଭୋଜନ ଟିକେ ଡେରିିକି ଆଜି ହ ହଉ।
ଆଜ୍ଞା। ଖାଇବା ଟିକେ ସ ଟାଇମ୍‌ଟୁ ଟାଇମ୍ କରନ୍ତୁ କାରଣ ଆପଣ ନହେଲେ ଦେହ ଖରାପ ହବ ଯେହେତୁ ଆପଣଙ୍କର ଭାଇଙ୍କର ଦେହ ଖରାପ ଅଛି। ତାଙ୍କୁ ମଧ୍ଯ ଟିକେ ଟାଇମ୍ ଟୁ ଟାଇମ୍ ଖାଇବାକୁ ଦିଅନ୍ତୁ।
ଆଜ୍ଞା ମୁଁ ତାଙ୍କୁ ସମୟରେ ଯେ ଖାଇବା ପିଇବା ଦଉଛି ପଛେ ମାମା ଆସିଲେ ରାତିରେ ଟିକେ କରିବାକୁ ତାଙ୍କୁ ଟିକେ ଡେରି ହଉଛି ସେଇଥିପାଇଁ ମୁଁ ତାଙ୍କୁ ଟିକେ ହାତ ବତେଇ ଦଉଥିଲି କାର୍ଯ୍ୟରେ ଆପଣ ଫୋନ କଲେ ତ ଆପଣଙ୍କ ସହ କଥା ହେଇଯିଵି ଏଇନା।
ଆଉ ମୁଁ ବୋଧେ ଭୁଲ ଟାଇମରେ ଫୋନ କରିଦେଲି ଯାହାହଉ ଆପଣ ଟିକେ ଆପଣଙ୍କ ମାମାଙ୍କୁ ସାହାଯ୍ୟ କରିୁଥିଲେ।
ନାଇଁ ଆଜ୍ଞା ଏପରି କିଛି ନାହିଁ ଆପଣ ଫୋନ କରନ୍ତୁ ଆପଣ କୁହନ୍ତୁ ଆପଣ କଣ କଣ କହୁଥିଲେ ଆଉ।
ବର୍ତ୍ତମାନ ତ କିଛି କାମ ନାହିଁ ମୁଁ ବର୍ତ୍ତମାନ ଯାଇଥିଲି ଟିକେ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକେଇବା ପାଇଁ ଧନ୍ୟବାଦ ଯାହା ହଉ ଆପଣ ମତେ ସେଠି କିଛି ମୂଲ୍ୟ ପ୍ରଦାନ କରିଥିବାରୁ ସେଠାରେ ମୁଁ ପେ ତେଲ ପକେଇକି ଆସିପାରିଲି। ମୁଁ ବର୍ତ୍ତମାନ ଆପଣଙ୍କ ଦୁଇ ମିନିଟ୍ ଭିତରେ ଆପଣଙ୍କୁ ଆପଣଙ୍କ ପଇସା ଫେରସ୍ତ କରିଦେବି।
ନାଇଁ ଆଜ୍ଞା ଆପ ଏଥିରେ କିଛି ନାଇଁ ଆପଣ ଯଥା ସ ସମ୍ଭବ ସମୟ ନେଇକି ଆପଣ ସା ଶାନ୍ତିରେ ପଇସା ପଠେଇବେ କାଇଁ ନା ଏତେ ତରତର ହେଇ ପଠେଇବା କିଛି ଆବଶ୍ୟକତା ନାହିଁ।
ନା ନା ବର୍ତ୍ତମାନ ମୋ ପାଖକୁ ପଇସା ଆସିଲାତ ସେଥିପାଇଁ ମୁଁ ଆପଣଙ୍କୁ ଭାବିଲି ରାତିରେହିଁ ପଠେଇଦେବି କାରଣ। କା କାଲି କାଳେ କିଛି କାମଥିବ ଆପଣଙ୍କର।
ନାଇଁ ଆଜ୍ଞା ସେପରି ନାଇଁ ଯଦିତ କାମଥିବ ତାହେଲେ ମୁଁ ଆପଣଙ୍କୁ କହିବି ନିଶ୍ଚୟ।
ଆଜ୍ଞା ଧନ୍ୟବାଦ ଆପଣ ମତେ ଏତେ ସାହାଯ୍ୟ କରିଥିବାରୁ। ଆଉ ବର୍ତ୍ତମାନ ଆପଣ ଯୋଉ କହୁଥିଲେଯେ ବୁଲାବୁଲି କରିବା କଥା। କଣ ହେଲା ଆପଣଙ୍କ କଥା ବନ୍ଧୁ ମାନଙ୍କ ସହିତ ଆଜି କଥାହେଲେ?
ଆଜ୍ଞା ବନ୍ଧୁ ମାନଙ୍କ ସହ ଆଜି ଆ କାର୍ଯ୍ୟରେ ବହୁତ ଲୀନ ଥିବାରୁ। ତ ଆଜି ଆମେ ବହୁତ ଡେରିରେ ଘରୁ ବାହାରିଲୁ। ଆଚ୍ଛା ଆ ଆ ଆଠଟା ମୋର ଆଠଟା ବେଳେ ଆମେ ରାତିରେ ଘରୁ ବାହାରିଲୁ। ତ ଏତେ କିଛି ବାଟ ନଯାଇକି। ଆମ ଘର ପାଖରେ ଏକ କ୍ୟାଫେ ଅଛି ଯୋଉଟା ଚା ନାଁ ହେଲା ଚାଏ ବାଲା ତ ସେଠି ଯାଇକି ଆମେ। ବସିଥିଲୁ ଆପଣ ମଧ୍ଯ ଆସିଲେ ଆମକୁ ଟିକିଏ ଖୁସି ଲାଗିଥାନ୍ତା।
ଆଜ୍ଞା ଏଇତ ବହୁତ ଭଲକଥା ଯାହାହଉ ଆପଣତ ବୁଲାବୁଲି କରିଥିଲେ। ନାଁ ମୁଁ ଭାବୁଥିଲି ଯାଇଥାନ୍ତି ବୋଲି କିନ୍ତୁ ମୋ ବଡଭାଇ ଟିକିଏ କହିଲେ ତାଙ୍କୁ ନେଇକି। ମେଡିକାଲ ଯିବାପାଇଁକିତ ତାଙ୍କୁ ନେଇକି ଟିକିଏ ବୈଦଙ୍କ ପାଖକୁ ଯାଇଥିଲି ସେଠାରେ। ବୈଦଙ୍କୁ ତାଙ୍କୁ ଦେଖା କରିଦେଇ ତାପରେ ପୁନର୍ବାର ଘରକୁ ଆସିଲା ବେଳକୁ ମୋର। ରହିଗଲେଣି ସାଢେ ନଅଟା ଦଶଟା ପାଖାପାଖି। ତ ବର୍ତ୍ତମାନ ପୁଣି ଆଉଥରେ ଭାଇଙ୍କର ଯଦି ପେଟ ଖରାପ ହେଇଛି। ତାଙ୍କ ପାଇଁ କଦଳୀ ଆଉ କାଲି ସକାଳେ ସିଝେଇ ଥିବୁ। ଅ ଯୋଉ ତାଙ୍କ କର୍ମକ୍ଷେତ୍ରକୁ ଯିବାପାଇଁ। ଅ ଟିଫିନ ଦେବେବୋଲି ମାମା କହିଲେ ତ ତାଙ୍କ ପାଇଁ ଅଟା କଦଳୀ। ଆଉ ଗୋଟେ ତାଙ୍କ ପେଟ ଭଲନାହିଁ ବୋଲିକି ଇନୋ ନେଇକି ଆସିଲି। ବର୍ତ୍ତମାନ ସେ ଏବେ ଟିକିଏ ଇନୋ ପିଇକି ବସିଛନ୍ତି ଆଉ କିଛି ସମୟ ପରେ ସେ ଔଷଧ ଖାଇକି ତାପରେ ଯାହା ତାଙ୍କର ରାତି ଖାଇବା ଖାଇବେ। ମୁଁବି ମଧ୍ୟ ଭାବୁଥିଲି ଆଉ କିଛି ସମୟ ପରେ ମୁଁ ରାତି ଖାଇବା ଖାଇଦେବି ବୋଲି।
ଆଜ୍ଞା ଆପଣବି ଖାଇଦିଅନ୍ତୁ କାହିଁକିନା ଏତେ ସମୟ ଯାଏ ବସିବା କିଛି ଭଲନୁହଁ।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ସେଇଟାବି ଠିକ କଥା କାରଣ ଯେହେତୁ ଅତ୍ୟଧିକ ରାତି ହୋଇଗଲାଣି। ତ ଏତେ ସମୟ ବସିବା ଭଲନୁହଁ ମୁଁ ଭାବୁଛି ବୋଧେ ରାତି ବାରଟା ଭିତରେ ମୁଁ ଯାଇକି ଟିକିଏ ଶୋଇ ପଡିବି। କାରଣ ଆଜି ଦିନସାରା ଏତେ କାମ କରି କରି ଟିକିଏ ହାଲିଆ ହୋଇଗଲିଣି। ଆଉ ସକାଳେ ମଧ୍ୟ କାଲି ବ୍ୟାୟାମ କରିବାକୁ ଯିବାର ଅଛି। ତ ମୁଁ ବହୁତ ଦିନ ହେଲା ଏବେ ବ୍ୟାୟାମକୁ ବନ୍ଦ କରିଦେଲିଣିତ ମତେବି ଟିକିଏ ଭଲଲାଗୁନାହିଁ।
ଆଜ୍ଞା ନିହାତି ଆପଣ ବାୟାମ କରିବା ଦରକାର କାହିଁକିନା ଆପଣ ଶରୀରକୁ ଆପଣ ଦେଖିବା ଦରକାର।
ଆଜ୍ଞା ହଉ ଆପଣ ବର୍ତ୍ତମାନ କଣ କରୁଛନ୍ତି ଏବେତ ସବୁ ଖାଇବା ପିଇବା କରୁଛନ୍ତି ଆପଣତ। କହୁଥିଲେଯେ ଆପଣଙ୍କ ମାମୁଁକୁ ସାହାଯ୍ୟ କରୁଥିଲେ ବୋଲି। ଆଉ ଏବେ ବର୍ତ୍ତମାନତ ମୋ ସହିତ କଥା ହଉଛନ୍ତି କହୁଛନ୍ତି ଆପଣ ତାହେଲେ ମାମୁଁଙ୍କୁ ସାହାଯ୍ୟ କରିବେ ନାହିଁକି।
ନାଇଁ ଆଜ୍ଞା ମୁଁ ସାହାଯ୍ୟ କରିକି ଆପଣଙ୍କ କଲଟି ଉଠେଇଲି। ଯଦି ଆପଣ ଆଉ ଆଉ ଦଶ ମିନିଟ ପୂର୍ବରୁ ଫୋନ କରିଥାନ୍ତେ ମୁଁ ଆପଣଙ୍କ ଫୋନଟା ଉଠେଇ ପାରିନଥାନ୍ତି କାହିଁକିନା ମୁଁ ତାଙ୍କୁ ସାହାଯ୍ୟ କରୁଛି ତ ଆପଣ ଏବେ ଫୁର ଦଶମିଣ୍ଟି ପରେ ଫୋନ କଲେତ ସେଥିପାଇଁ ମୁଁ କାର୍ଯ୍ୟଟା ତାଙ୍କର ସାରିକି ଆଇଛି। ଏବେ ବର୍ତ୍ତମାନ ସେ ରୁଟି କରୁଛନ୍ତି।
ଆଜ୍ଞା ଆଜ୍ଞା ଯାହାହଉ ଏତେ ଭଲକଥା ଆଉ ଆପଣ ଦିନସାରା ଆଜି କେମିତି ଗଲା?
ଆଜ୍ଞା ବହୁତ କା କାକାର୍ଯ୍ୟରେ ଲିପ୍ତଥିବାରୁ ଆଜି ଦିନଟା କିଛି ଜଣା ପଡିଲାନାହିଁ କିପରି ଗଲା। ତ ସେଥିାଇଁ ବହୁତ ଖାଇବା ପିଇବା ଆଜି ଏପଟ ସେପଟ ଗାଧୋଇେଇବା ମଧ୍ୟ ଏପଟ ସେପଟ ହେଇଛି। ମୋ ସାଙ୍ଗ ମଧ୍ୟ ଆସିକି ଆମ ଦୁଇଟି ସାଙ୍ଗ ଆସି ମଧ୍ୟ ଏଇଠି ମୋ ସାଙ୍ଗରେ କାର୍ଯ୍ୟରେ ଲିନଥିଲେ। ତ ସେମାନଙ୍କରବି ଆଜି ବହୁତ ଅସୁବିଧା ହେଇଛି କାରଣ ସେମାନେବି ମଧ୍ୟ ଆଜି ଠିକରେ ଖାଇବା ପିଇବା ଆଉ ଗାଧେଇ ପାରୁନାହାନ୍ତି।
ଉୁଁ ବର୍ତ୍ତମାନତ ମୁଁବି ମଧ୍ୟ ମୋର ଏକ ବନ୍ଧୁ ଘରକୁ ଯାଇକି କାମ କରୁଥିଲି। ତ ସେଠାକୁ ଯାଇକି ଯେତେବେଳେ କାମ କଲି କାମ କଲି କିନ୍ତୁ ମତେ ଭୋକ ଜୋରେ ଲାଗୁଛି। କାରଣ ସକାଳୁ ମୁଁ କେବଳ ଯାହା ସକାଳୁ ଜଳଖିଆ କରିଥିଲି ଖରା ବେଳେ କିଛି ଖାଇନାହିଁ। ଆଉ ତାପରେ ଆସିକି ସେ ଯୋଉ କହୁଛନ୍ତି ମୁଁ ବି ମଧ୍ୟ ଏକ ରାସ୍ତାରେ ରାସ୍ତା କଡରେ ଛୋ ଯୋଉ ଚାହା ବିକୁଉଛନ୍ତି ମୁଁ ତାଙ୍କ ପାଖରେ ଯାଇକି କେବଳ ଚାହା ପିଇଥିଲି। ଆଉ କିଛି କେକ୍ ଗୋଟେ ଖାଇଥିଲି ଆଉ କିଛି ଖାଇନାହିଁ ମତେ ଜୋର ଭୋକ ଲାଗିଲାଣି ବର୍ତ୍ତମାନ।
ତ ଆପଣ ଯାଆନ୍ତୁ ଖାଇଦିଅନ୍ତୁ ଯଦି ମୁଁ ଆପଣଙ୍କ କଲ୍ ଟିକୁ ଉଠେଇ ବଡ଼ ଭୁଲ୍ କରିଦେଲି। କାହିଁକି ଆପଣ ଏଇନା ଯଦି ମୁଁ କଲଟା ନ ଉଠିଥାନ୍ତେ ତ ଆପଣ ଖାଇଥାନ୍ତେ କିଛି।
ନା ନା ବର୍ତ୍ତମାନ ମାମା କିଛି ରେ ପ୍ରସ୍ତୁତ କରିନାହାନ୍ତି। କାରଣ ମାମାଙ୍କ ର ବି ଟିକେ ଦେହ ଅସୁସ୍ଥ ଅଛି ନା ବୋଧେ ମତେ ଲାଗୁଛି ଆଜି ରାତିରେ କିଛି ଭାତ ଖାଇକି ହିଁ ଶୋଇବାକୁ ପଡିବ କାରଣ ମାମା ଆଜି ରୁଟି ଫୁଟି କିଛି କରିନାହାନ୍ତି। ତ ଦେଖାଯାଉ କଣ ହଉଛି ଯଦି ରାତିରେ ମୁଁ ଅପେକ୍ଷା କରିଛି ବାପା ଆସିବା ଜାଙ୍ଗେ। ଯଦି ବାପା ଆସିବ ଆସିଲା ବେଳେ କିଛି ନେଇକି ଆସିଥିବେ ତ ସେଇ ଜିନିଷ ଖାଇକି ଶୋଇପଡିବି ଭାବୁଛି।
ଆଜ୍ଞା ଆପଣଙ୍କ ମା ମାଆ ଙ୍କ ସହ କିଛି ସାହାଯ୍ୟ କରୁଛନ୍ତି କି ନାହିଁ ଆପଣ?
ଆଜ୍ଞା ମୁଁ ସବୁଦିନ ସକାଳୁ ଉଠିକି ଯୋଉ କହୁଛନ୍ତି ଆପଣ ସାହାଯ୍ୟ କରିବା କଥା ମୁଁ ତାଙ୍କ ସହିତ କିଛିଟା କର୍ମରେ ସାହାଯ୍ୟ ମଧ୍ୟ କରୁଛି ବାପାଙ୍କୁ ମଧ୍ୟ ସାହାଯ୍ୟ କରୁଛି। ଆଉ ଭାଇଙ୍କ କର୍ମ ବିଷୟରେ ତ ମୁଁ ଏତେ କିଛି ଜାଣିନାହିଁ। ତ ମୁଁ ଭାଇଙ୍କି କେବଳ ତାଙ୍କ କର୍ମ କ୍ଷେତ୍ର ରେ ନେଇକି ନବା ଆଣିବା ମଧ୍ୟ କରୁଛି ଆଠୁ ଅଧିକ ମୁଁ କିଛି କରିପାରୁ ନାହିଁ।
ଆଜ୍ଞା ଆପଣ ତ ବହୁତ ଭଲ ତାହେଲେ ମୁଁ ଯାହା ଜାଣିବାକୁ ପାଇଲି।
ନା ବର୍ତ୍ତମାନ ତ ଏବେ ମୁଁ ଭଲ ନାହିଁ ମୁଁ ବର୍ତ୍ତମାନ ତ ମୋ ନିଜ କର୍ମ ମଧ୍ୟ କରିପାରୁନାହିଁ ଯେହେତୁ ମୁଁ ଆଗରୁ ଏକ ଛୋଟ ମୋଟ କାମ କରୁଥିଲି ବର୍ତ୍ତମାନ ଏବେ ଘରେ ବସିଛି। ତ ପଇସା ପତ୍ର କିଛି ହାତକୁ ଆସୁନାହିଁ ଏବେ।
ତ ଆପଣ ଆଜି କହୁଥିଲେ କାର୍ଯ୍ୟ କରୁଥିଲେ ଆଜି ଆପଣଙ୍କ ସାଙ୍ଗ ଘରେ ସେଥିରୁ ଆପଣଙ୍କୁ ଅର୍ଥ ମିଳିବ କି ନ ମିଳି ମିଳିବନି?
ସେଟା ମୁଁ କହିପାରିବି ନାହିଁ ସେଟା ମାଲିକ ଉପରେ ଜଣା ପଡିବ ମାଲିକ ସେ ଜିନିଷକୁୁ ଦେଖିବ। ଯେ ମୁଁ କାମ ଭଲ କରିଛି ନା ଖରାପ କରିଛି ସେ ମାଲିକ ଦେଖିଲା ପରେ ମୋତେ ପଇସା ଦେବ। ସିଏ ବୋଧେ ସେ ଜିନିଷ ମାଲିକ ମୋତେ ପଇସା ଦବାକୁ ସେ ମତେ ଦେ ମାସକୁ ଥରେ ଲେଖା ପଇସା ଦିଏ। ତ ଏ ମାସରେ ସେ ପଇସା ଦେଇ ସାରିଥିଲା ଆଉ ଏବେ ଦେବ କି ନହିଁ ଠିକ ନାହିଁ। କିନ୍ତୁ ଯଦି ମନେ ହଉଛି ଯେ ଜୁଲାଇ ମାସ ଶେଷ ବେଳକୁ ମତେ ଆଉଥରେ ପଇସା ଦେବ ବୋଲି।
ହଁ ବୋଧ୍ ହୁଏ ବୋଧେ ମତେ ବି ସେୟା ଲାଗୁଛି ବୋଧେ ମୁଁ ବି ଯୋଉ କାର୍ଯ୍ୟ କରିଥିଲି ସେ ବି ମଧ୍ୟ ଜୁଲାଇ ମାସ ଲାଷ୍ଟ୍ ବେଳକୁ ବୋଧେ ପଇସା ମିଳିବ।
ଆଜ୍ଞା। ସମସ୍ତେ ତ ମାସ ଶେଷ କୁ ହିଁ ପଇସା ଦିଅନ୍ତି ମୁଁ ବର୍ତ୍ତମାନ ଭାବୁଛି ଏଇ କାମ ଛାଡି ଦେଇକି ବର୍ତ୍ତମାନ କଉ ଦୋ ଦୋକାନ ଯାଇକି ରହିବି କାରଣ ମତେ ବର୍ତ୍ତମାନ ଏଇ ଯାହା ପାଖରେ ମୁଁ ଏ ବର୍ତ୍ତମାନ କାମ କରୁଛି ସେ ମତେ ବହୁତ କମ୍ ପଇସା ଦଉଛନ୍ତି। ତ ମୁଁ ଏବେ ଭାବୁଛି ଅନ୍ୟ ଏକ ଦୋକାନ ରେ ଯାଇକି ରହିବି ବୋଲି ଆପଣଙ୍କର କେ ଚିହ୍ନା ଅଛନ୍ତି କି ସେମିତି?
ନା ଆଜ୍ଞା ମୋର ସେପରେ ତ ଚିହ୍ନା କେହି ନାହାନ୍ତି। ଯଦି କିଛି ଆପଣଙ୍କୁ ମୋ ଯଦି ଦରକାର ହୁଏ ତ ଆପଣ ବି ମତେ କିଛି କହିପାରନ୍ତି। ଯଦି ମତେ ଏପରି କିଛି ଲୋକ ମିଳିଲେ ଯାହାଙ୍କ ପିଲା ଦରକାର ହୁଏ ତ ମୁଁ ଆପଣଙ୍କୁ ନିହାତି କହିବି।
ଆପଣ ଏଥିରେ ଚିନ୍ତା କରିବାର କିଛି ଅ ଆପଣଙ୍କୁ ଏଥିରେ କିଛି ଚିନ୍ତା କରିବାର ନାହିଁ।
ଆଜ୍ଞା ଆପଣ କୋଉଠି ଅଛନ୍ତି ବର୍ତ୍ତମାନ ଟିକେ ସାଉଣ୍ଡ ସବୁଚି ତ ପଛ ପଟୁ।
ଆଜ୍ଞା ମୁଁ ତ ବାଲକୁନିରେ ବସିିବି ପାଖରେ ତ ପାଣି ଗୁଡା ହେଇଯାଇଛି ତ ସେଇଥି ବେଙ୍ଗ ବୋବାଉଥିବେ।
ସେଗୁଡ଼ା କିଛି ଅସୁବିଧା ନାହିଁ ତ ସେଗୁଡା କିଛି ଅସୁବିଧା ନାହିଁ ଆପଣଙ୍କ ଭୟସ ମତେ ବହୁତ କ୍ଲିୟର ସୁୁବା ଯାଉଛି।
ଆଜ୍ଞା ଆପଣଙ୍କର ମଧ୍ୟ ଶୁଭା ଯାଉଛି କାହିଁକିନା ବେଙ୍ଗ ମାନେ ବୋବେଇବାତ ସ୍ୱାଭାବିକ ବର୍ଷା ଦିନ ଆସିଲାଣି। ଆଉ ତା ବୋଲି ଆମେ ବେଙ୍ଗ ମାନଙ୍କୁ ସମସ୍ତଙ୍କୁ ମାରିଦବା କି?
ନା ନା ସେଇଟା ବି ଠିକ୍ ନୁହଁ ଯେହେତୁ ଆମର ଯେମିତି ଅଧିକାର ଅଛି ତାଙ୍କର ବି ମଧ୍ୟ ସେମିତି
ଆଜ୍ଞା ଆପଣ ତ ସ ବହୁତ ଠିକ କଥା କହୁଛନ୍ତି ଆପଣ
ଆଜ୍ଞା ବର୍ତ୍ତମାନ ସମସ୍ତଙ୍କୁ ତ ଦେଖା ଙ୍କର ତ ଦେଖାରେଖା କରିପାରୁନାହିଁ ମୁଁ ଭାବୁଛି ଭବିଷ୍ୟତରେ ଯଦି ମୋ ପାଖକୁ ଅଧିକ ମୂଲ୍ୟ ଆସେ ତ ମୁଁ କିଛି ଗୋଶାଳା କି ଅଲଗା କିଛି କାମ ମଧ୍ୟ କରିବି ଯେମିତି କି ଯୋଉ ଆଜିକାଲି ତ ଆପଣ ଜାଣିଥିବେ ରାତିରେ ଯୋଉମାନେ ଖାଇବାକୁ କରିକି କୁକୁର ଗାଈ ମାନଙ୍କୁ ଦଉଛନ୍ତି ମୁଁ ଭାବୁଛି ସେଭଳି କିଛି କାର୍ଯ୍ୟ କରିବି ବୋଲି।
ଆପଣ କୁକୁର ଗାଈଙ୍କୁ ଖାଇବା ଦେବା ଦବା ଅପେକ୍ଷା ଆପଣ ଯୋଉ ଭିକାରୀ ମାନେ ରହୁଛନ୍ତି ତାଙ୍କୁ ହେଲେ ଖାଇବାକୁ ଗଲେ ଆପଣଙ୍କୁ ଟିକେ ଅଧିକ ପୁଣ୍ୟ ମିଳିବ କାହିଁକି ନା ଲୋକ ରହୁଥିବେ ସାର୍ ଦେଖୁଛନ୍ତି ଲୋକ ସେମାନେ ଅସହାୟରେ ରହୁଛନ୍ତି। ଆପଣ ତାଙ୍କୁ ଦେଲେ ଟିକେ ଲାଭ ହୁଅନ୍ତା ଆପଣଙ୍କର।
ଭଲ ଉପାୟଟା ଆପଣ କହୁଛନ୍ତି ତାହେଲେ ନିଶ୍ଚୟ ମୁଁ ଏବେ ଭାବିବି ଯଦି ଆଗାମୀ ଦିନରେ ମୋ ପାଖକୁ କିଛି ମୂଲ୍ୟ ଆସେ ତାହେଲେ ମୁଁ ସେସବୁ କାମ କରିବି। ହଉ ବର୍ତ୍ତମାନ ମୁଁ ଫୋନ ଟି ରଖୁଛି ଯିବାକୁ ପଡିବ ମତେ ଏବେ ଖାଇବା ପାଇଁ।
ଆଜ୍ଞା ତାହେଲେ ଆପଣ ରଖନ୍ତୁ। ମୁଁ ପରବର୍ତ୍ତୀ ସମୟରେ ଆପଣଙ୍କୁ ଫୋନ କରିବି।
ଆଜ୍ଞା। ନିଶ୍ଚୟ ନିଶ୍ଚୟ।